ହାଲୋ। ହାଲୋ। ହାଲୋ। ହ୍ୟାଲୋ। ସାର୍ ନମସ୍କାର।
ହଁ ସାର୍ କୁହନ୍ତୁ କଣ କରୁଛନ୍ତି ସାର୍?
ପଢାପଢି କରୁଥିଲି ଆଉ। ଆପଣ କଣ କରୁଛନ୍ତି? ଆପଣ କଣ କରୁଛନ୍ତି?
ଭଲ ଅଛନ୍ତି?
କଣ କରୁଛନ୍ତି ଆପଣ?
ଏଇ ବୋଇଲେ ବା ଏଇଠି ରୋଷେଇବାସ କରୁଥିଲି।
ଆପଣଙ୍କର ଶବ୍ଦ ଶୁଭ ଯାଉ ନାହିଁ।
ଶବ୍ଦରେ ବିଳମ୍ବ ହଉଛି।
ଆଜ୍ଞା
ଶୁଣି ପାରୁଛନ୍ତି ମତେ?
କୁହନ୍ତୁ। ଏଇ କୋଉଠି ଯାଇ ଅଛନ୍ତି କୁହନ୍ତୁ କୁହନ୍ତୁ।
ଆପଣ ଶୁଣିପାରୁଛନ୍ତି?
ଆଜ୍ଞା ଆଜ୍ଞା ସାର୍।
କଣ ରୋଷେଇ କଣ କରୁଛନ୍ତି?
ଏଇ ଡାଲି ଭାତ ଅଣ୍ଡା ତରକାରୀ ଏମିତି ଚାଲିଛି ଆଉ।
ଅଣ୍ଡା ଭଜା କରିବେ ନା ତରକାରୀ କରିବେ? ଆଚ୍ଛା ହଁ ଆପଣ ନାଟକ ଦେଖନ୍ତି କି ନାହିଁ।
ଆଜ୍ଞା ନାଟକ ଦେଖେ।
ଅ କୋଉ କୋଉ ନାଟକ ସବୁ ଦେଖିଛନ୍ତି। ନାଟକ ଆପଣଙ୍କୁ ନାଟକରେ
ତୁମର କ ପ୍ରହ୍ଲାଦ ନାଟକ
ଆପଣଙ୍କୁ କଣ ମାନେ ଶୁଭା ଯାଉ ନାହିଁ। ଜମା ବି
ଶୁଭା ଯାଉଛି ସାର୍। ନ୍ତୁ
ନାଟକ ଆଁ ଆପଣ ନାଟକରେ ହସ ଭଲ ଲାଗେ ନା ମାନେ ଯୋଉ ହସ ଦୃଶ୍ୟ ନା କ୍ରୋଧିତ ଦୃଶ୍ୟ ନା ବିଭତ୍ସ ଦୃଶ୍ୟ ଆପଣଙ୍କୁ କୋଉ ଦୃଶ୍ୟ ଭଲ ଲାଗେ ଅଧିକା। ହସେ ରସାତ୍ମକ ଅଧିକ ପସନ୍ଦ ।
ଏ କହନ୍ତି ସେଟା
ନାଟକ ଆଉ ଜାତ୍ରା। ଆଉ ଚଳଚିତ୍ର ଏଇ ତିନୋଟି ଜିନିଷ ଏ ପୁରା ସମ୍ପୂର୍ଣ୍ଣ ଅଲଗା।
କେମିତି ସାର୍ ସବୁ ତ ଗୋଟେ କୁହନ୍ତି। ସମସ୍ତେ
ଅ ନାଟକ ଅ ମଞ୍ଚରେ ପରିବେଷଣ ହୁଏ। ଆଉ ଜା ଯାତ୍ରା ମଧ୍ୟ ମଞ୍ଚରେ ପରିବେଷଣ ହୁଏ। କିନ୍ତୁ ଯାତ୍ରା ନାଟକ ଆଉ ମଞ୍ଚ ନାଟକ ମଧ୍ୟରେ ଅନେକ ପାର ମାନେ ଅଛି। ମଞ୍ଚରେ ଆଲୋକ ଶଯ୍ୟା ଯାତ୍ରା ନାଟକରେ ଆଲୋକ ଶଜଯା ସମ୍ପୂର୍ଣ୍ଣ ଅଲୋକ ମଞ୍ଚରେ ଶବ୍ଦ ଆ ପରିବେଷଣ ର ମାଧ୍ୟମ ଆଉ ଆଲ ଯାତ୍ରାରେ ସବୁ
ଏଇନୁକା ଆପଣ ନେଟୱାର୍କ ଆସୁନାହିଁ।
ହଁ।
ହଁ ସାର୍ କୁହନ୍ତୁ?
ସାର୍ ପୁଣି କରୁଛନ୍ତି ମତେ ଆପଣ ତ ଶୁଣୁନାହାନ୍ତି ଆଉ ଆପଣଙ୍କ ଭଏସ କ୍ଲିୟର ଆସୁନାହିଁ। ମୋ ମୋ କଥା ଲେଟ ରେ ଯାଉଛି ।
କୁହନ୍ତୁ।
ହଁ। ଯାତ୍ରା ନାଟକ ହୁଁ।
ଯାତ୍ରା ନାଟକ ଆଉ ରଙ୍ଗ ଏଇ ଯୋଉ ଆମର ମଞ୍ଚ ନାଟକ ମଞ୍ଚ ନାଟକରେ ଆଲୋକ ବହୁତ କମ ଆଉ ଯାତ୍ରା ନାଟକରେ ଆଲୋକଟି କଥାଏ। ରଙ୍ଗୀନ ରଙ୍ଗ ବେରଙ୍ଗର ଆଲୋକ ସଜା ହୋଇଥାଏ। ଆଉ ମଞ୍ଚ ମଞ୍ଚ ନାଟକରେ ଏତେ ରଙ୍ଗ ବେରଙ୍ଗର ଆଲୋକ ନଥାଏ ଆ ଦର୍ଶକ ଉପରେ ମାନେ କେନ୍ଦ୍ରୀଭୂତ କରି ଆଲୋକ ସଜା ହୋଇଥାଏ ମଞ୍ଚରେ ଗୋଟେ ନିର୍ଦ୍ଦିଷ୍ଟ କାହାଣୀ ଆ ସୁସଜ୍ଜିତ ଢଙ୍ଗରେ ପରିବେଷଣ କରାଯାଏ ଦୁଇ ଘଣ୍ଟ ରୁ ତିନି ଘଣ୍ଟା ଭିତରେ କିନ୍ତୁ ଯାତ୍ରା ନାଟକ ଦୀର୍ଘ ସମାନ ରାତି ସାରା ହୁଏ ଆଉ ତାହା ସେଥିରେ ବିଭିନ୍ନ ପ୍ରକାରର ଅ ଅଶୀଳ ନୃତ୍ୟ ମଧ୍ୟ ହୁଏ ତା ସହିତ ନାଟକ ଦୀର୍ଘ ସମୟ ଧରି ରା ଚାଲେ। ଆଉ ନାଟକ ଉ ଯୋଉଟା ଆମର ମଞ୍ଚରେ ଯୋଉ ନାଟକ ହୁଏ ତାହା
ଆଛା।